ହ୍ୟାଲୋ। ହ୍ୟାଲୋ। ଆପଣ ଙ୍କ ଆପଣ ଫାଙ୍କାକୁ ଯାଇକି କଥା ହୁଅନ୍ତୁ ଆପଣଙ୍କ କଥା କ୍ଲିୟର ଆସୁନି।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ଶୁଭୁନି ଆପଣଙ୍କ ଭୟସ।
ଭଏଜ ଶୁଭୁନି। ହଁ ଆଜ୍ଞା କୁହନ୍ତୁ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କଣ କରୁଚନ୍ତି?
ହ୍ୟାଲୋ।
ମୁଁ କହିଲି କଣ କରୁଚନ୍ତି ଆରେ ମୁଁ କହିଲି କଣ କରୁଚନ୍ତି?
ହଁ ଶୁଭୁ ନଥିଲା ତ ହଁ ଶୁଭିଲା ହଁ ଖାଇ ପିଇ ବସିଥିଲୁ ଆଉ।
ଆଜି ରୋଷେଇ କଣ ଏ ଖାଇ ପିଇକି ବସିଛି ଆଉ।
ଆଜି ଭାତ ଡାଲି ପୋଟଳ ତରକାରୀ ଆଳୁ ଚକ୍ ଟା ଭଜା ଏମତି ତ ଆପଣଙ୍କର କଣ ହେଇଥିଲା।
ଆମର ଭାତ ମାଛ ବେସର ଗୋଟେ ପୋଟୋଳୋ ଆଳୁ ଚିପ୍ସ ଆଉ ଉଁ ମାନେ ତେ ଡାଲି।
ଅ ହଁ ପାଗ ସେପ କେମିତିଆ।
ହଁ ପ୍ରବଳ ଖରା ହୋଉ
ଓହୋ ଆମର ସକାଳୁ ଖରା
ଛି ଗରମ ହୋଉଛି ମାନେ ଏତେ ଗରମ ରହିହୋଉନି।
ହଁ ଗରମ ତ ଲାଗୁଚି ଏଁ ଖରାପ ଏବେ ହଉଚି ମୌସୁମୀ କାଇଁ କିଛି ନାହିଁ ବର୍ଷା ଆମର ସେ ସକାଳୁ ଖରା ହୋଉଥିଲା ଏଇ ଗୋଟ୍ ଦିଟା ଆଳୁକୁ ବର୍ଷ ବର୍ଷା ପବନ ହେଇକି ଏବେ ବର୍ଷା ଟିକେ ଛାଡିଛି ଟିକେ ଥଣ୍ଡାଳିଆ ଲାଗୁ
ଓହୋ ଓହୋ। ହଁ ଆମର ଟିକେ ବର୍ଷା ହେଲେ ବି ଏଠି ଗରମ ହୋଉଛି ପ୍ରବଳ।
ହଁ ବର୍ଷା ହେଲେ ବି ଥଣ୍ଡା କଣ ଲାଗୁଛି ବର୍ଷା ସେମିତି ପୁରା ଗୋଟେ ଦି ଦିନ ଖଣ୍ଡେ ହେଲେ ଯାଇକି ପାଗ ଥଣ୍ଡା ରହିବ।
ଏଇ ଯେଉଁ ଅଳ୍ପ ସମୟ ପାଞ୍ଚ ଦଶ ମିନିଟ୍ ହେଇଯାଉଚି ବେ ଫେରେ ସେ ଯେଉଁ ଗରମକୁ ସେଇ ଗରମ। ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି।
ମାମୁଁ ଘରେ ମୁଁ ମୋ ସାନ ଭୋଉଣୀ ମୋ ସାନ ଭାଇ ଜଣେ ଆଉ ମୋ ବଡ ଭୋଉଣୀ ଜଣେ ଆଉ ମୋ ମାମା।
ହଁ ଟିଫିନ ରେ ଆମେ ଖାଇ ଚକୁଳି ପିଠା ଚଟ୍ନି ଖାଇଥିଲୁ। ଆପଣ କଁ ଖାଇଥିଲେ।
ଆମର ଟିଫିନ ରେ ଆଜି ମ୍ୟାଗି ଥିଲା।
ଉଁହୁଁ।
ଉଁହୁଁ ମ୍ୟାଗି ଟା ଟିକେ ସହଜ ହୁଏ। ତ କରିକି ଖାଇବା ପାଇଁ ସେଇଟା ଆମର ଫେବ୍ରେଟ୍ ବି ଆଉ। ମାନେ
ହଁ ଫେବ୍ରେଟ୍ ଯେତେ ଛୁଆ ମାନେ ଙ୍କର ସବୁ ଭଲ କିନ୍ତୁ ସେଇଟାକୁ ତ ଖାଇବାକୁ ତେ ମାନେ ବେଶୀ ପସନ୍ଦ କରୁ ଖାଇବା ପାଇଁ ମନା କରୁଛନ୍ତି ଦେ ଏତେ ଭଲ
ହୁଁ। ହୁଁ ସଟ୍ କିନା ହେଇଯାଉଛି ତ ଆଉ।
ହଁ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି।
ଆମ ଘରେ ମୋ ହଜବେଣ୍ଡେ ଅଛନ୍ତି ଆଉ ମୋରୋ ଦି ଝିଅ ଶାଶୁ ଶଶୁର ଆଉ।
ଅହଁ ଆପଣଙ୍କ ଘର ଟା କୋଉଠି।
ଆମ ଘର କଟକ।
ଅହଁ କଟକରେ ତ ବାଲିଯାତ୍ରା ଫେମସ୍ ବୋଧେ।
ହଁ କଟକ ଆମର ମାନେ ପ୍ରପର୍ କଟକ ନୁହେଁ ଟିକେ ଭିତୁରୁକୁ ବାଲିଯା ତ୍ରା ହଁ ବାଲିଯାତ୍ରା ତ ଫେମସ୍ ଆଉ କିନ୍ତୁ ଆ ମେ ଯାଇରୁ ସେ ତ ପ୍ରବଳ ଗହଳି ହୁଏ ଯେ କହିବାର କଥା ଛୁଆଙ୍କୁ ନେଇ ଯାଇ ହୁଏନି ଆଉ। ଆଉ ରଜ କେମିତି ପାଳନ ହେଲା।
ହଁ ରଜ ଭଲ ଆମର ଏଇଠି ଆଁ ଗୋଟେ ପଟ ଭିତରେ ଗଲେ ସେଇଠି ଦୋଳି ଅନ୍ ବିଭିନ୍ନ ପ ମାନେ ଅଲଗା ଅଲଗା ପ ଡିଜାଇନ୍ ର ସବୁ ଦୋଳି ଚାରି ପାଞ୍ଚ ପ୍ର କାର ଦୋଳି ଉଁ ଆଉ ପିଠା ପଣା ସବୁ ଅଲଗା ଅଲଗା ପରେ ମାନେ ସବୁ ପିଠା ପାଞ୍ଚ ପକାର ଏମତି ଗୋଟେ ଗୋଟେ ଉଁ ରେସିପି ସବୁ ମାନେ ଗୋଟେ ରେସିପି କିନ୍ତୁ ପାଞ୍ଚ ପ୍ରକାର। ଏମିତି ସବୁ ହେଇଥିଲା ଆଉ।
ଖାଇବା ପିଇବା ସବୁ ହେଇଥିଲା। ଆଉ ଆପଣ ଆପଣଙ୍କ ଆଡ଼େ? ଆଉ ଆମ ଆପଣଙ୍କ ଆଡେ?
ଆମ ଆଡେ ବି ହେଇଥିଲା ଏବେ ତ ଏବର୍ଷ ଯୋଉ ରଜ ମହୋତ୍ସବ ହଉଛି ଚାରିଆଡେ ମହୋତ୍ସବ। ରଜ ମହୋତ୍ସବ ଗାଁ ଗାଁ ରେ ପ୍ରତିଟି ଗାଁ ରେ। ତିନ ଦିନ ଧରି ପାଳନ ଆଉ ସବୁ ସ ହୁଳ ହୁଳି ଶଙ୍ଖ କୁଚି ଖେଳ। ଆଉ କିଏ ଭା ଆଉ ସବୁ କେତ କିଏ କେତ କେତେ ଭେରାଇଟିର କିଏ ପିଠା ଯାହା କିଏ କଣ କରିକି ଆଣିପାରିବେ। ହୁଁ ସବୁ ଭେରାଇ ପିଠା ସବୁ ଆଣିକି ଆଇଥିଲେ। ଆଉ ଦୋଳି ବି ଲାଗିଥିଲା ଦଶ ବାରଟା ଖଣ୍ଡେ ଦୋଳି ଲାଗିଥିଲା। ହୁଁ ହୁଁ ଦି ତିନି ଦିନ ଯାକ ଭଲ ରେ ଗ ଗଲା
ହୁଁ ଆପଣଙ୍କ ଝିଅ ମାନେ କେତେ ବଡ ବଡ ନା ପାଠ ପଢୁଛନ୍ତି?
ହଁ ମୁଁ ବଡ ଝିଅ ପ୍ଲସ ଟୁ ଏକ୍ସାମ ଦେଇସାରିଛି ଆ ସାନ ଝିଅର ଫୋର କ୍ଲାସ।
ଓ ହୋ ମୁଁ ସହିତ ତାହେଲେ ଅ ମୋ ସହିତ ଆଉ ଏଇ ବର୍ଷ ଏକ୍ଜାମ୍ ଦେଲି ପ୍ଲସ ଟୁ ଆଉ।
ପ୍ଲସ ଟୁ ଏକ୍ସାମ ଦେଇଛ। ରେଜଲ୍ଟ ତ ବାହାରି ସାରିଲାାଣି। ଫର୍ମ କୋଆଡେ ପକେଇଛ କୋଉଠି ପଢିବ କଣ କରିବ ଆଗକୁ?
ହଁ ପ୍ଲସ୍ ଥ୍ରୀ କରିବି ଆଉ ଗୋଟେ କୋ କିଛି ବି ନଉଛି ଏମିତି ଉଁ ଯୋଉ ଓଡିଆ ପୋଲିସ ଆଉ ଫରେଷ୍ଟ ଗାର୍ଡ ଏ ଯୋଉ ଇଏରେ ସବୁ ଚା ମାନେ କୋଚିଂ ନଉଛି କମ୍ପୁଟର ଶିଖିବି ଭାବିଛି ତ ସେମିତି ଆଉ।
ହୁଁ ହୁଁ ହ ଫା
ସେ ନେବେ ମୁଁ କଲି ସିଲ
ହଁ କାଲି ପା ଲାଷ୍ଟ ଡେଟ ଥିଲା। ନାଇଁ ମୋର ଆସିଥିଲା ଫାଷ୍ଟ ସିଲେକ୍ସନ ମୋର ଫାଷ୍ଟ ସିଲେକ୍ସନ ଆସିଥିଲା ଯେ ହୁଁ ସେ କଲେଜ ଟା ମୁଁ ଏମତିରେ ପକେଇଥିଲି ବୋଲି ଯାଇନି ମୁଁ ଯୋଉ କଲେଜ ଟା ପକେଇଛି ସେ କଲେଜ ଟା ଆସିଲ ଦେଖିବା ଆଉ।
ଆଉକଣ କୋଉଚନ୍ତି ଫା ଫାଷ୍ଟେ ସିଲେସନ୍ ଯୋଉ କଲେଜରେ ଆସିବ ମାନେ ସେକେଣ୍ଡେ ଆଡ଼ିମିସନ୍ କରିବ। ଆଉ ଥରେ ସେକେଣ୍ଡ ଥାର୍ଡ ଯଦି କଣ ଆସିଲା ଆପଣଙ୍କ ମନ ନହେଲେ ତା ପରେ ତାକୁ ସି
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ଏମିତି ଫାଷ୍ଟେ ଯୋଉଟା ପକେଇ ସେଇଟା ଏମତି ନର୍ମାଲ ଆଉ ବେସ୍ ଥାର୍ଡ ସିଲେକ୍ସନ ଟା ମୋର ଯୋଉଟା ପକେଇଥିଲେ ସେଇଟା ମୋର ଫାଇନାଲ ମାନେ ଯୋଉଠି ସେଇଠି ପଢ଼ି ବି ଇଚ୍ଛା ଅଛି ସେ ଦେଖାଯାଉ ସେଇଟା ଯଦି ହେଇଗଲା ତାଲେ ତାଲେ ସେଇଠି କରିବି ଆଉ।
ହୁଁ। ହୁଁ। ହଁ ଝିଅର ବି ତ ସେଇ ପକେଇଚି।
ଆପଣ ରୋଷେଇ କଣ କରୁଛନ୍ତି ମୁଁ କହିଲି ଆପଣଙ୍କର ରୋଷ ରୋଷେଇ କଣ? ପସନ୍ଦ କରି କରିବା ପାଇଁ।
ହୁଁ ସେମିତି କିଛି ନାହିଁ ଯାହା ହବାର ଥିବ କରିବି ଆଉ ସେମିତି ପସନ୍ଦ ପସନ୍ଦ ଆଉ ସେମିତି କିଛି ନାହିଁ କଣ କରିବା ପାଇଁ। ଯାହା ଯେତେବେଳେ ଆସିବ ହବାର କଥା କରିବି ଆଉ।
ମାନେ ଏମତି କୋଉଟା ଖାଇବା ପାଇଁ ବସନ୍?
ଖାଇବା ପାଇଁ ଖାଇବା ପାଇଁ ପସନ୍ଦ ସେମିତି କିଛି ନାଇଁ। ସବୁ ପସନ୍ଦ ଆଉ ଆପଣଙ୍କର କଣ ପସନ୍ଦ? ପିଆଚ
ମୋର ତ ଭାତ ଫାତ ସବୁ ଯା ଦେଲେ ଖାଇଦେବି। କିନ୍ତୁ ମୋର ପସନ୍ଦଟା ହେଲା ଆଇସ୍। ପସନ୍ଦରା ହେଲା ଆଇସ୍କ୍ରିମ ତ ସେଇଟା ଟିକେ ଛ ସେଇଟା ଟିକେ ଛଡ଼େଇ ହଉନି ମାମା ଘରେ ସବୁ ସମସ୍ତେ ଯୋଉଠିକି ଯାଉଚନ୍ତି ତେ ଗାଳି କରୁଛନ୍ତି। ସେ ସବୁ ଜିନିଷ ଛାଡ଼ି ହବ ଇୟାକୁ ଆଇସ୍କ୍ରିମ ଛଡ଼େଇ ହବନି ଇଏ ହବନି। ସବୁ ଗାଳି କରୁଛନ୍ତି ଆଉ।
ହୁଁ।
ହୁଁ।
ମୋ ସାନ ଝିଅ ତ ସେୟା। ଯୋଉଠି ଫଙ୍କସନ ଫଙ୍କସନ ଯିବ ଆଉ କିଛି ଖାଇବନି ପାଣି ପାଉଚ ଆଇସ ଆଉର ଖାଦ୍ୟ ଛି ନାହିଁ ସେଇଥିରୁ ଦି ଚାରିଟା ଧରିକି ଆସିବ। ପାଣି ପାଉଚ ଆଉ ଆଇସ୍କ୍ରିମ।
ହୁଁ ହୁଁ।
ଆଉ ଭାଇ ଭଉଣୀ କ ଭଉଣୀ ମାନେ କଣ କରୁଛନ୍ତି?
ଭ ଭଉଣୀ ଜଣେ ବଡ଼ ମୁଁ କହିଲି ବଡ଼ ଭଉଣୀ ଜଣେ ଗୋଟେ ଜବ୍ କରୁଛନ୍ତି। ଆଉ ସାନ ଭଉଣୀ ଟେନ ସାନ ଭଉଣୀ ପଢ଼ୁଛି ଟେନଥ କ୍ଲାସ ତାର। ଆଉ କୁନି ଭାଇଟେ ତାର ଫାଇଭ କ୍ଲାସ୍।
ଓହୋ। ଆ ମାମା ଘରେ ଅଛନ୍ତି ନାଇଁ?
ନାଇଁ ମାମା ଆମ ମାମା ଗୋଟେ ମେଡିକାଲରେ ଜବ୍ କରୁଛନ୍ତି।
ଓହୋ। ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇଛନ୍ତି?
ବୁଲା ବୁଲି ତ ପାଠ ପଢା ସରିଲା ଏମିତି ମଝିରେ ବି ଫୁର୍ସୁତ ମିଳିନି ବୁଲିବା ପାଇଁ। ତେ ତଥାପି ବୁଲିବା ପାଇଁ ଯାଇଛି ମାନେ ମାଲକାନଗିରି ଯାଇଚି। ଚି ଆଉରି ଛତିଶଗଡ଼ ଯାଇଛି ମଲ୍ଲିକେଶ୍ଵର ଯାଇଛି ପାନ୍ ଯୋଉ ଇମାମି ମନ୍ଦିର ଯାଇଛି ଆଉ ଚିରତ ଗ
କଲେ କଲେଜ କ୍ଲା ବେଳେ ପିକନିକ
ନାଇଁ ନାଇଁ ନାଇଁ ନାଇଁ ମୁଁ କଲେଜରେ କେବେ ପିକନିକ ଯାଇନି।
ଅହୋ।
ମୁଁ ଆଉ ଯାଇଥିଲି ଯୋଉ କେନ୍ଦ୍ରାପଡା ପୋଡ କେନ୍ଦ୍ରାପଡା ଯୋଉ ବଳଦେବପୁର ମନ୍ଦିର ସେଠିକି ଯାଇଛି।
ହୁଁ।
ଯାଇଛି ଆଉ ଆଉ ଆପଣ କୋଉଠିକି ବୁଲାବୁଲି କରିବା ପାଇଁ ଯାଇନାହାନ୍ତି?
ହୁଁ ଓ ଘରେ ସକାଶେ କୁଆଡେ ଯାଇ ହୁଏନି ଆଉ ଅ ସ୍କୁ
ଆଜ୍ଞା।
ଭାଇ ଯୋଉ ସ୍କୁଲ ଯାଉଛି ସେଇଠି ପାଖାପାଖି ସ୍କୁଲ ନା ତୁ ସ୍କୁଲ ବହୁତ ଦୂର।
ନାଇଁ ସାର୍ ସ୍କୁଲକୁ କହିବାକୁ ଗଲେ। ଦଶ କିଲୋମିଟର କି ଏଗାର କିଲୋମିଟର ଏମିତି ହୁଏ।
ହଁ ହୁଁ ଓହୋ। ହୁଁ
ହୁଁ।
ହଁ ମୋ ଝିଅ ବି ତ ସେଇ ସାାନ ଝିଅ ପଡୁଛି ଯୋଉ ତାର ଘଣ୍ଟେ ଲାଗିଯାଏ ସ୍କୁଲରେ ପହଞ୍ଚିବା ପାଇଁ। ଯିବା ପହଞ୍ଚିବା ଘଣ୍ଟାଏ ଆସିବା ଘଣ୍ଟା। ହୁଁ ଗାଡିରେ ସେ ସ୍କୁଲ ଗାଡିରେ ଯାଏ ଆସେ ଆଉ ଆ ରାତିରେ କଣ ଅଛି ପ୍ରୋଗ୍ରାମ ରାତି ପ୍ରୋଗ୍ରାମ
ହଉ ହଉ ଟିକେ ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରୁଛି।
ହଁ ହଉ ହଉ।
ଅଫ୍।